ହାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ବାହାରକୁ ଯାଅ ନେଟ ୱାର୍କ ପାଇବ ହ୍ୟାଲୋ। ତମର ନେଟୱାର୍କ ପାଉନାଇ ବାହାରକୁ ଯାଅ।
ହଁ।
ହ୍ୟାଲୋ। କହିଲି ବାହାରକୁ ଯାଅ ନେଟୱାର୍କ ପାଇବ। ସୁବୁନି ହ୍ୟାଲୋ ଦିଦି। ଶୁଭିଲା ଅଭିିକା।
ତମ କଥାକୁ ହଁ ହଁ ମୁଁ ବାହାରକୁ ପଳେଇ ଆଇଛି।
ଆଜି ଆମେ କୋଉ ବିଷୟରେ କଥା ହବା। ମା ବିଷୟରେ କଥା ହେବା ଚଲିବ ତ।
ହୁଁ ହଁ ମା ବିଷୟରେ କଥା ହେବା।
ମାଙ୍କ ବିଷୟରେ କଥା ହେଇପାରିବା କି?
ହଁ।
ଗୋଟେ ମା ମାନେ ଛୁଆ ପାଇଁ କଣ କରିପାରେ ମତେ ଟିକେ କହିଲେ?
ଗୋଟେ ମା ତା ଛୁଆ ପାଇଁ ସବୁ କିଛି କରିପାରିବ। ଦରକାର ପଇଲେ ତା ଜୀବନଟା ବି ଦେଇପାରିବ।
ମାନେ ତା ଜୀବନ ଟା ହିଁ ତା ଛୁଆର ଆଖପାଖ। ସତରେ ମାନେ ସ ଯେତିକି ମାନେ। ଅଲଗା ମାନେ ତା ଛୁଆ ହିଁ ସବୁ କିଛି।
ଓହଁ। ସେଇଟା ତ ଠିକ ମା ହିଁ ସବୁ କିିଛି ମା ବିନା ଦୁନିଆ ଅନ୍ଧାର।
ହୁଁ।
ଆଜିକାଲି ଜାଣିଥିବେ ମା ମାନଙ୍କୁ ସବୁ ମାନେ ଅନାଥ ଆଶ୍ରମରେ କଣ ବୃଦ୍ଧ ଆଶ୍ରମରେ କଣ ମାନେ ଜଙ୍ଗଲରେ ବି କଣ ଛାଡ଼ି ଦେଉଛନ୍ତି ସେଇଟା ଠିକ୍ ନା ଭୁଲ।
ବହୁତ ଭୁଲ ବହୁତ ଭୁଲ ସେଇ ମା ହିଁ। ମାନେ ତା ମାନେ ତା ପେଟର ଖାଇବାକୁ କାଟିକି। ସେଇ ଛୁଆ ପାଇଁ ହିଁ ରଖିଥାଏ। ଆଉ ତମେ କଣ ଟିକେ ମୁଣ୍ଡକୁ ହାତ ପାଇଗଲେ କଣ ସ୍ତ୍ରୀ ପିଲା ଛୁଆ ହେଇଗଲା ପରେ ସେଇ ମା ହିଁ ତମକୁ କୁ ଯଦି ଭଲ ଲାଗୁନି ତାହେଲେ ତମେ କିଏ ଛୁଆ। କି ଝୁଅ କିପୁଅ କି ଯାହା ବି ହଉ। ସେ ବୁ ଝିଅ ବୋହୁୂଟା ବି ଯିଏ ମାନେ ମାନେ ତା ନିଜ ଘର ଛାଡିକି ଆଉ ଗୋଟେ ମା କୁ ଆପଣେଇଲା ସିଏ ବି ଯଦି ସେ ଶାଶୁ ମନ କଥା ନ ବୁଝି ପାଇଲା କଳି ଝଗଡା କାହାଘରେ ନହଉଛି ସମସ୍ ସ୍ତଙ୍କ ଘରେ ହଉଛି ସବୁ ଶାଶୁୁଙ୍କ ଭିତରେ ବି ହଉ
ମାନେ ଭାବିଦେବା ଆମେ ନିଜେ ହିଁ ଭାବିଦେବା ଆମ ମାଆ ଆମକୁ ଗାଳି ଦଉଛି ଆମେ ଯଦି ତାଙ୍କ କଥା ଧରିକି ବସିବା ସେଟା କଣ ଠିକ ହବ ଠିକ ଜମା ହବ
ନାଇଁ ଗୋଟେ ଜିନିଷ କଣ ମାନେ ମାନେ କଥା ସିଏ ବି କହିଲେ ତମେ ବି କହିଲ ତମ କଥା ଟା ଯଦି ସିଏ ସହିପାରୁଛନ୍ତି ତାଙ୍କ କଥାଟା ତମେ କାଇଁ ସଇପାରୁନ ଆଁ ମାନେ ଗୋଟେ କଥା ଅଛି ମାନେ ଏମିତି ନାଇଁ ଯେ ଯଦି ତାଙ୍କର ଭୁଲ ଅଛି ତାହେଲେ ତମର କାଇଁ ଭୁଲ ନାଇଁ।
ସେଇଟା ତ ଠିକ।
ଆଉ ହ୍ୟାଲୋ।
ହଁ କୁହ।
ମାନେ ଯଦି ସେ ମା ମା ମାଟାର ସେ ଶାଶୁମା ର ଯଦି ଭୁଲ ହଉଛି ତାହେଲେ ସେ ବହୁଟାର କାଇଁ ଭୁଲ ହଉନି। ଯଦି ବୋହୁର ବୋହୂ ଯଦି ଠିକ୍ ତାହେଲେ ମା ଶାଶୁ ମା ଟା କାହିଁ ଠିକ୍ ନୁହଁ?
ହୁଁ ସେଇଟା ଯାହା କହିଲ ଠିକ। କଥା କିନ୍ତୁ ଶୁଣ ହୁଁ ହୁଁ।
ସେ ବୋହୁଟାର ମା ଏଇଖିଣା ଯଦି ତା ବୋହୁ ଏଇକ୍ଷିଣା ତାକୁ ହଇରାଣ କରି ଅତ୍ୟାଚାର କରିବ କି କଣ
ନିହାତି ନିହାତି ଶୁଣ ଆମେ ଯଦି ଆମ ପିଲାମାନେ ଯଦି ଶିଖିଲେ ନାଇଁ ମୋ ମାଆଙ୍କୁ ମୋ ମା ଏମିତି କହିଲା ସେମାନେ ହିଁ ଶିଖିଲେ। ଆମେ ଯଦି ଆମ ଆମ ଆଗରେ ଆମ ଛୁଆମାନଙ୍କୁ ଶିକ୍ଷା ଦେବା ନାଇଁ ପୁଅ କି ଝିଅ ଆମ ମା ହଉଛି ଆମର ସବୁ କିଛି ଆମ ମା ମା ଯଦି ଆମର ସବୁ କିଛି ନା ନିହାତି ଆମେ ଯେନ୍ତି ଆମ ବାପା ମାଙ୍କୁ ଦେଖୁଛେ ଆମେ ବି ସେମିତି ତାଙ୍କ ବାପା ମା କୁ ବି ନିଜ ବାପା ମା ଭଳି ଭାବି ପାରିବା। କାହିଁକି ନା ଗୋଟେ ମାଟେ ଦଶ ମାସେ ଆମକ କୁ ଗର୍ବରେ ରଖିଲା କେତେ କଷ୍ଟରେ ସେ ଆମକୁ ମାନେ ଜନ୍ମ ଦେଲା। କିଏ ସିଜରିନ କରିକି ଜନ୍ମ କରିଛି କିଏ ନର୍ମାଲରେ ଯାହା କଲେ ବି ମାନେ ସବୁଟା ହିଁ କଷ୍ଟ ନିହାତି ନା
ହୁଁ। ଆଉ ଯୋଉ ସାବତ ମା ସି ସିନା ହଁ ମାନୁଛି ସିଏ ବି ସି ତମକୁ ଜନ୍ମ ଦେଇନାହାନ୍ତି କିନ୍ତୁ ତାଙ୍କ ତାଙ୍କ ପାଖରେ ବି ଅଲଗା ଛୁଆ ଜନ୍ମ ହେଇଛନ୍ତି। ତମେ ସିନା ତାଙ୍କ କୂଳରୁ ଜନ୍ମ ହେଇନ
ଶୁଣ ଶାବତ ମା କଥା କ ଯୋଉ କହିଲ ଏଇଟା ବି ଠିକ କଥା ଶାବତ ମା ବି ନିଜ ମାଆ ଭଳିଆ ଯଦି ଦେଖିବ ଶାବତ ମା ବି ଆପ ଆପଣେଇ ନବ କାହିଁକି ସାବତ ମାର ବି ବହୁତ ମିଠା।
ହୁଁ ଶାବ ତ ମା ବି ମାନେ ନିଜର କର ନମ ମାନେ ଯଦି ନିଜ ଛୁଆକୁ ଯେମିତି ଦେଖିବ ସାବତ ଛୁଆକୁ ବି ସେମିତି ହିଁ ଦେଖିବ। ସେମିତି ନହିଁ ଯେ ତା ଛୁଆକୁ ଅଧିକ ଦେଖିବ ଆଉ। ଉଁ ପର ଛୁଆଟାକୁୁ ମାନେ ଅଲଗା ପେଟୁରୁଛି?
ମା ନା। ମା ମାନେ ସମସ୍ତ ଙ୍କି ହିଁ ସମାନେ ହିଁ ଦେଖେ। ଆଜିକାଲି ବି ମାନେ ବହୁତ ଦେଖୁଛେ। ପିଲାମାନେ ବଡ ହେଇଗଲା ପରେ। ମା ବାପାଙ୍କୁ ନେଇକି ଅନାଥ ଆଶ୍ରମରେ ଛାଡି ଦଉଛନ୍ତି ବୁଦ୍ଧ ଆଶ୍ରମରେ ପ୍ରାୟ ଲୋକ ଛାଡି ଦଉଛନ୍ତି ସେଇଟା କଣ ଠିକ୍ ଡିସାଇଡି। ଜମା ଠିକ ନୁହେ ଆମେ କେମିତି ତାଙ୍କ ମାନଙ୍କୁ ମାନେ ବୁଝେଇ ପାରିବା କି ଆମେ। ଆମ ଆଚୁଆଡ ଆମ ଆମ ନିଜ ବାପା ମା ବି ହୁଅନ୍ତୁ ଆମେ ତାଙ୍କ ମାନଙ୍କୁ। କେମିତି ସୁରକ୍ଷିତ ରଖିପାରିବା।
ହଁ।
ସେ ବିଷୟରେ କହିପାରିବ ନା। କାଲେ ସେ ବିଷୟରେ ଟିକିେ କୁହନ୍ତୁ। ହାଲୋ।
ହାଲୋ ହଁ ମୁଁ ହଁ କହୁନ।
ସେଇଆା କହିଲେ ବା ମାନେ ଆମ ମା ବାପା ଆମେ ଯଦି ସେମାନଙ୍କୁ ବୃଦ୍ଧାଶ୍ରମରେ। ଛାଡି ଦଉଛନ୍ତି ଆମେ କେମିତି ତାଙ୍କ ମାନଙ୍କୁ ବୁଝେଇକି ମାନେ।
ବହୁତ କିଛି ବୁଝେଇ ପାରିବା ଆମେ।
ହଁ ମାନେ ଆଜି ଯଦି ଆମେ ଗୋଟେ ବାପା ମାଙ୍କ ସହିତ ସେଆ କରଛି। ଆମ ସହିତ ହିଁ ସେଇୟା ଆଗକୁ ଗଲେ ସେଇଟା ହେଇପାରିବ କାହିଁକି ନା ସେ ଛୁଆ। ଆମ ନିଜ ଛୁଆ ଆମେ ଶିଖିଲେ ଯେ ଆମେ ଗୋଟେ ବାପା ମାଙ୍କ ସହିତ କେମିତି କରୁଛେ। ସିଏ ଆମକୁ ବି ଦିନେ ନା ଦିନେ ନେଇକି ସେ ବୃଦ୍ଧ ଆଶ୍ରମରେ ନେଇକି ଛାଡିବେ। ଯଦି ଆମେ ନିଜେ ମାନେ ତା ହଁ ସିଏ ତ ଶିଖିଲେ। ଯଦି ଆମେ ଆମ ଶାଶୁ ଶଶୁରଙ୍କୁ। ହଉ କି ଆମ ନିଜ ବାପା ମାଙ୍କୁ ବି ହଉ ଆଜ କାଲି ତ ମାନେ ନିଜ ବା ପା ମାଙ୍କୁ ବି ନିଜ ପୁଅ ଝିଅ ସେଥିରେ ସମ୍ମାନ ବି ଦଉନାହାନ୍ତି। ହେ ତୁ କିଏ ଆମଙ୍କୁ ସବୁ ଏମିତି କଥା ହଉଛନ୍ତି କିନ୍ତୁ ଏଇଟା ଭୁଲ। ମାନେ ଆଗରୁ ମାନେ ପୁଅ ବହୁ। ମାନେ ବୋହୁଥିଲା ଏବେ ପୁଅ ଝିଅ ବି ଏମିତି କିଛି କିଛିଟା ହଉ। ସମସ୍ତେ ନୁହଁ କିଛିଟା ମାନେ ଝିଅ ପୁଅ ଅଛନ୍ତି ସେ। ତାଙ୍କ ବାପା ମାଆଙ୍କୁ ସମ୍ମାନ ଦଉନାହାନ୍ତି ଏ ମୁଁ ମୋର ଏଇଟା କରିବ ସେଇଟା କରିବି ସେଇଟା। କିନ୍ତୁ ସେଟା ଭୁଲ ଭୁଲି ଯାଉଛନ୍ତି ଯେ ତାଙ୍କ ଛୁଆ। ତାଙ୍କ ଛୁଆଙ୍କ ପାଇଁ ସେ ବାପା ମା ସେ କେତେ କଷ୍ଟ କରିଛନ୍ତି ରାତି ରାତି। ରାତି ଶୋଇ ନଥିବେ ସେ ଛୁଆରେ ଟିକେ ଦେହ ଖରାପ ହେଲେ ରାତି ରାତି ସେ ବାପା ମା କାନ୍ଦ।
ସକାଳୁ ଉଠିଲେ ଆଗ ତା ପରିବାର ମା ଏମିତି ଗୋଟେ ପବିତ୍ର ଜିନିଷ। ସକାଳୁ ଉଠିଲେ ଆଗ ପରିବାର ଚିନ୍ତା କରିବ ତାପରେ ଛୁଆ ପିଲା ଖାଇଲେ ନାହିଁ ସବୁ କି। କିଛି ମା ହିଁ ବୁଝେ। ମା ଭଳି ପବିତ୍ର ଦୁନିଆରେ କିଛି ନାହିଁ କିନ୍ତୁ ଆଜିକାଲି ବୋହୂ ଆସୁଛନ୍ତି। କହୁଛନ୍ତି ସେ ବି ହିଁ ଗୋଟେ ମା। ସେ ବୋହୂ ମାନେ ବି ମା କି ନାହିଁ ସିଏ ବି ମା ହେଲେ ଜାଣନ୍ତେ ହଁ ନିହାତି।
ସେମିନ୍ତି ଯେ ମୁଁ ବି ଆଗକୁ ଗଲେ ମାଆ ହେବି। ମୋର ବି ହେଇପାରେ ଗୋଟେ ପୁଅଟେ ହେଇପାରେ, ତାର ବି ଗୋଟେ ସ୍ତ୍ରୀ ଆସିପାରେ। ସିଏ ବି ମୋ ସହିତ ଏମିତି କରିପାରେ ସେଇଟା ଭୁଲି ଯାଉଚି, ସିଏ ଯେତେବେଳକୁ ଭାବୁଚି ମୁଁ ଏଇଗୋଟା ମୋ ଶାଶୁ ସହିତ କରିଥିଲି ବୋଲି ମୋ କତିକି ସେ କର୍ମଟା ଆସିଲା ସେଇଟା ଭୁଲି ଯାଉଚି। କିନ୍ତୁ ଭୁଲିଲା ବେଳୁ ମାନେ କହନ୍ତିନି ନେଡୁ ଗୁଡ କହୁଣି କି ହେଲା ବେଳକୁ ଆଉ କଣ। କିଛି ନହିଁ ମାନେ ସେଇଥିପାଇଁ ଲୋକ କୁହନ୍ତି ଯେ ମିତି ମାନେ ହଁ କୋହୁ ଲୋକ କୁହନ୍ତି ବାପା ମାଙ୍କ ଜାଗା କେହି ନେଇପାରିବେନି ହଁ ନେଇପାରିବେନି। କିନ୍ତୁ ଶାଶୁ ଶଶୁରଙ୍କର ବି ଗୋଟେ ଜେଗା ଥାଏ। ସିଏ ବି ଗୋଟେ ବାପା ମାଙ୍କ ଭଳିଆ। ଆଉଁ ଆ-ଆଉ ମୁଁ
ଶୁଣ ଆମ ବାପା ମା ଯଦି ଆମ ବାପା ମାଙ୍କୁ ଆମେ ନିଜ ବୋଲି ଭାବିବା। ସେମିତି ସ୍ଵାମୀର ବାପ ମା ଆମ ନିଜ ବାପା କାହିଁକି ସିଏ ବି ଆ ଦେଖ ଏ ଘର ଛାଡିକି ଆମେ ଏ ଘରୁ ରହିଲେ ଏ ଘର ବାପା ମା ଯେମିତି ସେ ବାପା ମା ବି ସେମିତି ଆମେ ଯଦି ସମସ୍ତେ ମିଳିମିଶି ବାପା ମାଙ୍କୁ ବୃଧ୍ର ଆଶ୍ରମରେ ଛାଡିଦେବା। ତାହେଲେ ତାଙ୍କମାନଙ୍କର ସାହା କିଏ ହେବ। ଆମକୁ ତ ଛୋଟରୁ ସେମାନେ ବଡ କରୁଚନ୍ତି। ବହୁତ କଷ୍ଟରେ ଖାଇବା ଏବେକା ରେଟରେ ତ ଆଜି କାଲି ଲାଟଚିନି ଲମୁଡୁ ଏମିତି ହେତିକରେ ଉଁ ହେ ସେତେବେଳେ କଣ ଥିଲା ଏରାକ ସେତେବେଳେ ତ ହେଇ ଭା ତ ଭୁଜା ହୋଉ ବି ଯୋଉ କୌଣସି ଜିନିଷ ହୋଉ ଗୋଟେ ମା ଟେ ବୋହୁତ କ ପିଲାମାନଙ୍କୁ ଖାଇବାକୁ ଦିଏ। ସେ ଚଡେଇ ହୋଉ କି କାଉ ହୋଉ କି ମାନେ ଗାଈ ବି ହୋଉ ସେ ହିଁ ମା ମାନେ ହିଁ ସବୁ କିଛି କରିପାରନ୍ତି। କିନ୍ତୁ ଉଁ ଆଜିକାଲି କେହି ବିଶ୍ଵାସ କରୁନାହାଁନ୍ତି ନା।
ହୁଁ।
ହ୍ୟାଲୋ। ଆଉ ମା ମାନେ ତ ଜାଣିଥିବେ ସକାଳୁ ଉଠିଲା ମଧ୍ୟ ହଁ।
ହଁ।
ସକାଳୁ ଉଠିଲେ ଆଗ ମାଆ ମାନଙ୍କ କାମ। ପିଲା ମୋର ଖାଇଲା ପିଲା ମୋର କୁଆଡେ ଗଲେ ପିଲା ମୋର ମାନେ ମୋ ପିଲାମାନେ କୋ ମାନେ ଟି ଟିକେ ଯଦି କୁଆଡେ ଏ-ଏଇଠୁ ଏଇଯା ଯିବାହାରି ଆମେ ଆମକୁ ଖୋଜିବା ଆମ ପିଲାମାନେ କୁଆଡେ ଗଲେ। କିନ୍ତୁ ମା ଛଡା ବାପା ଖୋଜେ କାହିଁକି ନା ବାପା ବାହାରେ ରୁହନ୍ତି। ମା ହିଁ ସବୁ କିିଛି କରିବ।
ତାପଙ୍କର ବି ଚିନ୍ତା ଥାଏ।
ବାପା ବୋଉଙ୍କର କା ଶୁଣ ବାପାଙ୍କର ଚିନ୍ତା ଥାଏ କିନ୍ତୁ ମା ଠୁ ଅଧିକ ଚିନ୍ତା ବାପାର ନା ଥାଏ କାହିଁକି ନା ମା ପିଲାଙ୍କୁ ସବୁ ଯୋଉଠି ବି ଥିଲେ ସାଉଣ୍ଟିକି ଆଣିମି ହଁ।
ମୁଁ ପା ଜାଣିଚି ମୁଁ ନଥିଲେ ତା ଉଁ ଛୁଆ ଭାକ୍ ସେ ଛୁଆ ପାଖରେ ମୁଁ ନଥିଲେ ତା ମା ଅଛି ହେଲା।
ଶୁଣ ବାପା ହୋଉଚି ପିଠି କିନ୍ତୁ ମାଆ ହୋଉଚି ସବୁ କିିଛି ହେଲା। ମା ଛଡା ଦୁନିଆରେ କିଛି ବି ଆମ ପାଖରେ ନାହିଁ। ଆଉ ମା ନଥି ମାନେ ମା ମାନଙ୍କୁ ଆମେ ସୁରକ୍ଷିତ ଠିକ୍ ସେ ଦେଇପାରିବା ବୋଲି ବୁଝେଇ ଦେଇପାରିବା ବୁଝେଇ ପାରିବା ନା।
ହଁ।
ହୁଁ ଆଉ। ମା ହିଁ ସବୁଠୁ ଭଲ କିନ୍ତୁ ଆଜିକା ତ ଶୁଣୁନାହାନ୍ତି ଏ ପୁଅମାନୋନେ ହାକମି ଚାକିରିୀ କରିଦେଲେ କବି ଏ ଚାଲ ବୋଉ ସାଙ୍ଗେ ମିଶିକି ଚାଲ ପଳେଇବା ଏଇଟା କରିବା ତ ସେଇଟା ହିଁ ଭୁଲ କରୁଛନ୍ତି ସମସ୍ତେ ହିଁ ମାନେ ବୁଝେଇବାକୁ ପଡିବ ନାହିଁ ଆମ ମା ହଉଛି ଆମର ସବୁଠୁ ଦୁନିଆର ସବୁ ସବୁଠୁ ବଡ଼ ଠିକ୍ ନା ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହଁ
ହଁ କହୁନାହାନ୍ତି
ଆ ମୁଁ କଇଲି ଆଉ କିଛିଟା ପିଲାଙ୍କ ପାଇଁ କି ହିଁ ସମସ୍ତେ ହିଁ ଖରାପ ହଉଛନ୍ତି କିନ୍ତୁ ସମସ୍ତେ ଖରାପ ନୁହନ୍ତି କିନ୍ତୁ କିଛିଟା ଲୋ
ନା ନା ଶୁଣ ଶୁଣ ପିଲା କିଛିଟା ପିଲା ଯୋଉ କହିଲେ
ହଁ
ପିଲା ଅବଶ୍ୟ ଖରାପ ହେଇପାରନ୍ତି କିନ୍ତୁ ଆମେ ଆମେ ହଉ କି ସେ ଯଏ ବି ହଉ ମାନେ ପିଲା ନୁହଁ ସେଇଟା ହେଉଛି ପିଲାମାନେ ମାଆ ଗୋଟ ପ୍ରତ୍ୟେକ ମାଆ ମାନେ ବି ସବୁ ସବୁ ମା କଣ ସମାନ ଥାନ୍ତି ସେଇଟା ବି ଠିକ ନାହିଁ ମା ମାନେ ଯଦି ଆମେ ସି ଶିକ୍ଷା ଦେ ମ ମୁଁ ବି ହଉ ମୁଁ ଯଦି ଶିକ୍ଷା ଦେଇଥି ମୋ ପୁଅ ଆଉ ମୁଁ ମୋ ନଗର ମୋ ଶାଶୁକୁ ତଡ଼ିଏ ରାଗ ହୁଏ ଗାଳି ଦିଏ ସେଟା ମୁଁ ମା ନା ଯଦି ମୁ ମା ଭଳିଆ ନିଜ ଝିଅ ଭଳିଆ ସିଏ ମତେ ଦେଖିବେ କେମିତି ମୁଁ ଯଦି ତାଙ୍କୁ ମାଆ ଭଳିଆ କୋଳେଇ ନେବି ସିଏ ମୋତେ ଝିଅ ଭଳିଆ ଦେଖିବେ ଆମେ ଯଦି ଆମେ ଯଦି ଭଲରେ ମା କୁ ଯଦି ଯତ୍ନ ନେଇପାରିବା କିନ୍ତୁ ମୋ ପିଲା ଶିଖିଲା ମୁଁ ମୋ ବୋଉ କରିଛି ମୋ ମା କୁ ସିଏ ବି ହିଁ କରିବ ସେଇଟା ହଉଛି ମାନେ କାହାକୁ ଦୋଷ ଦବା ବି ଠିକ ନୁହେଁ କାହିଁକି ନା ସିଏ ଗୋଟେ ମା ଆମେ ବି ଗୋଟେ ମା
ହୁଁ ଆଉ ଗୋଟେ ଜିଷରକାର ଯେ ସେ ନିଜ ମା ପାଇଁ କି ଆମେ କୋଉଡେ ବଜାର ଘାଟ ଗଲେ ନିଜ ମା ପାଇଁ କି ଗୋଟେ ଚୁଡ଼ି ଟେ ହଉ କି ତା ପାଇଁ ଗୋଟେ ଛୋଟିଆ ମାଳି ଟେ ହଉ ଯେମେତି ନେଇକି ଆଉଛେ ସେମିତି ବାହା ହେଇଗଲା ପରେ ଶାଶୁ ଘରକୁ ଗଲେ ଥରକର ତମେ ବଜାର ଘାଟ ଗଲ ତମେ ନିଜ ପାଇଁ କି ନିବ ଗୋଟେ ସେତେବେଳେ ଯଦି ତମ ନିଜ ଶାଶୁ ପାଇଁ କି ଗୋଟେ ଛୋଟିଆ ଜିନିଷ ଯେମିତି ଚୁଡ଼ି ଟେ ହଉ କି ଟିକିଲି ଟେ ଗୋଟେ ନେଇଆଇଲେ ସେ କହିବ ଦେଖେ ମ ବହୁ ମ ପାଇଁ ଏଇଟା କଥା ମାନେ କିଛି ନହେଲେ ହୁଁ
ତା ଯଦି ଆଣିଥିବ ସେ ଖୁସି ହେଇଯିବ ଯାହା ହଉ ମୋ ମୋ ଝିଅ ମୋ ପାଇଁ ଆଣିଲା
ମୁଁ ମୋ ମୋ ଶାଶୁଙ୍କୁ କେତଥର କହିବି ବଉ ଦେ କନ ଗୋଡ ମୋଡି ଦିଏ କହ ନାଇଁ ନାଇଁ ମୋର ସେ ଅଭ୍ୟାସ ନାଇଁ ତୁ ମତେ ସେ ଅଭ୍ୟାସ କରାନାଇ ହେଲା ଏହା କହିବେ କି ମାନେ ଏମିତି ନାଇଁ ଜେ
ତମେ ତମ କର୍ତ୍ତବ୍ୟ ଗଲ
ହଁ କିନ୍ତୁ ସେୟା କହିବେ ତୁ ହଁ ସେ କ ତୁ ମୋର ଗୋଡ ହରିକା ବିନ୍ଧିଲେ ମୁଁ ତୋତେ କହିବି ତୁ ମୋ ଗୋଡ ମୁଡି ଦବୁ ମୋର ଅବିକା ଗୋଡ ହାତ ବିନ୍ଧୁନି ତୁ ମୋର ମୋଡି ଆ